ହାଲୋ।
ହାଲୋ ବନ୍ଧୁ।
ହାଲୋ।
ସାଙ୍ଗମାନେ ଜୟ ଜଗନ୍ନାଥ।
ହଁ ବନ୍ଧୁ ଜୟ ଜଗନ୍ନାଥ।
ଆଉ କଣ କରୁଚନ୍ତି ଆପଣ?
ହଁ ମୁଁ ବସିଥିଲି ଆଉ ଆପଣ କଣ କରୁଚନ୍ତି?
ମୁଁ ଏଠି ବିଶ୍ରାମ ନଉଥିଲି ଏବେ ଟିକେ ଜଷ୍ଟ ପୂର୍ବରୁ ଟିକେ ଭୋଜନ କଲି ତ ଆପଣ ଭୋଜନ କଣ କରିଚନ୍ତି?
ଟିକେ ମୁଁ ଆଉଟିକେ ପରେ କରିବି ଆଉ
ଆଛା ଆଛା ଏତେ ଡେରି ହେଲାଣି କଣ ପାଇଁ ଏଯାଏଁ କରିନାହାନ୍ତି?
ଜାଣିଥବେ ଆଉ
ଆଛା ଆଛା। ଓ ଆପଣ ଆପଣଙ୍କ କଲେଜ ରୁ ସବୁ ଜରୁରୀ ଆବେଦନ ଖାଇ ସଇଲଣି
ହଁ ହଁ ବରଂ ସେ ଗୋଟେ ଦିନରେ ହିଁ ସବୁ କିିଛି ଦେଇ ଆଜ୍ଞା ମାଗେଣାରେ ସବୁ କିଛି
ନା ଆମର ଆମର ଆମକୁ କିନ୍ତୁ କଣ ପଇସା ନେଇଗଲେ।
ପଇସା ନେଇଗଲେ କିନ୍ତୁ ଦେଲେନି?
ନା ପଇସା ନେଲେ ସାର୍ଟିଫିକେଟ ନବା ପାଇଁ ପଇସା ମୁଁ ତିରିଶ ଟଙ୍କା ତାର ଥିଲା, ତା ପରେ ମୁଁ ଯୋଉ ଜଗାରେ ତାକୁ ରି ସିଟ ଟା ବାହାର କଲି ସିଏ ଆହୁରି ଅଧିକା କେତେ ଟଙ୍କା ନେଇଗଲେ।
ଓ ହୋ କଣ କରିବା।
ଓ ଆଛା ପ୍ରୀତମ ବନ୍ଧୁ ବି କଲେଜ ଯାଇଚନ୍ତି ସାଟିଫିକେଟ୍ ଆଣିବାକୁ।
ଯାଇଥିଲି।
ବନ୍ଦ କରିଥିଲେ ଟିକେ ସେଇଆ ମତେ କହିଲେ।
ସିଏ ତ ଛାଡ଼ନ୍ତୁ ତାଙ୍କ ବିଷୟରେ ଆଉ କଣ କହିବୁ।
କହିବାଟା ହିଁ ଠିକ ରହିବ। ଆପଣଙ୍କ ଭୟସଟା ଟି ବହୁତୁ ସ୍ଲୋ ହେଇ ଯାଉଛି ଟିକେ। ଯାହା ହୋଉ ପଳେଇ ଆସିଲେ ଟିକେ ଭଲ ହବ।
ଆପଣଙ୍କର ବି ଟିକେ ସ୍ଲୋ ହୋଉଚି। ମୁଁ ତ ଜୋରେ କୋହୁଚି ହାଲୋ।
ହାଲୋ ଆଉ ଟିକେ ଆପଣଙ୍କର ସ ଲାଗୁଚି ଯେମିତି ଆପଣ କୋଉ ଗାତ ଭିତରେ ଥିଲା ଭଳିଆ ଲାଗୁଚି। ଭଏସ ଟା ବୋହୁତ୍ ଲାଗୁଚି ଚାଟି ହେଲା ଭଳିଆ ତ ଟିକେ ଖୋଲାରେ କହିଲେ ଭଲ ହବ।
ହଁ ଶୁଣା ହେଲା ଏବେ ଖୋଲାରେ?
ଶୁଣା ତ ଯାଉଚି ବାକି ଟିକେଚଳିବ ଟିକେ କିଛି ଅସୁବିଧା ନାହିଁ। କଥା କ୍ଳିଅର ଶୁଣା ଯାଉଚି ବାକି ହୁତ୍ ଧୀରେ ଶୁଣାଯାଉଚି।
ଆ ଟିକେ ତ ଟିକେ ସମ୍ଭାଳି ନିଅନ୍ତୁ କଣ କରିଆ।
ଚଳିବ କିଛି ଅସୁବିଧା ନାହିଁ, ଆଉ ଆଜି ତ ବୁଧବାର, କଣ ଆପଣଙ୍କ ଘରେ କଣ ରୋଷେଇ ହେଇଛି କି କୁହନ୍ତୁ?
ମୋର ବୋଧେ, ମୋର ଭେଜ ବିରିୟାନି ଆଜି ହେଇଛି ଆଉ
ଆଛା ବିରିୟାନୀ ହେବା, ବଢିଆ ସୁସ୍ୱାଦୁ ଖାଦ୍ୟ ଖାଉଛନ୍ତି ଆପଣ। ଆମେ ତ ପାଉନାହୁଁ ଖାଇବାକୁ, ସେ ଯାହା ବି ହଉ ଯାହା ବିି ହଉ, ସେତିକି ତ ଆମେ ଖାଇ ପାରୁନୁ କଣ କରିବୁ।
ହଉ। ହଁ, ଆପଣ ବି ନା ଆପଣ ବି ସବୁବେଳେ ଏଇ କଥା, ଆପଣଙ୍କର ଗଲାନି କଣ କହିବି ଆପଣଙ୍କୁ?
କହିବା ଗରିବ ଲୋକଙ୍କ ଅର୍ଥରେ ହିଁ ମୁଣ୍ଡ ଟା ରହି ଯାଉଛି, ଆଉ କଣ କରିବା?
ହୁଁ ହୁଁ ଆପଣଙ୍କର ସବୁବେଳେ ଏଇ ଭଳିଆ କଥା ମଜାକିଆ ଲୋକଟି ଆ
ଆହଁ ଆହଁ।
ଆଉ ନୁହେଁ କି?
ଆପଣ
ସେମିତି ଚାଲଛି ଆଉ।
ଆଛା ଆଛା। ହଁ
ଆଉ କୁଆଡେ ବୁଲିବାକୁ ଯିବା କୁହନ୍ତୁ ଟିକେ।
କୁଆଡେ ଯିବା, କହୁ ନାହାନ୍ତି। କୁଆଡେ ଯିବା କ କୁହନ୍ତୁ, ଆମର ପ୍ରୀତମ ବନ୍ଧୁ ମତେ କାଲି କହୁଥିଲେ ସୁନ୍ଦର ପଦରେ ଗୋଟେ କଣ କୋଉଠି ଗୋଟେ ଭଲ ଖାଇବା ଜାଗା ଟେ ଅଛି ଯୋଉଠି ମାତ୍ର ଦଶ ଟଙ୍କାରେ ସବୁ କିିଛି ମିଳିଯାଉଛି। ଏଇଠି କଥା ହେଇଥିଲା ଆପଣ ଯଦି ଯିବାକୁ ଇଛୁକ ଅ
ହଁ ତ ଯିବା ଆପଣ ଯଦି ଡା ତୁମେ ଯିବ ମତେ ମନା କରିି
କିଛି ନାହିଁ ପ୍ରୀତମ ବନ୍ଧୁ କହିଛନ୍ତି ସେ କହିବେ ବୋଲି, ସେ ଯେବେ କହିବେ ମିଶିକି ଯିବା ଆଉ।
ସେ ଜଣେ ମିଥ୍ୟା ବ୍ୟକ୍ତି ଅଟନ୍ତି। କଣ ଆପଣ ଥରେ କହୁଥିଲେ, ଆଉ କଣ କହିବି।
ଏଟା ବି ଠିକ କଥା ଦେଖିଆସି ଯେହେତୁ ଏଇ କଥା ସେ ତାଙ୍କ ଆଡୁ ଉଠେଇଛନ୍ତି। ତ ଦେଖିବା କାଳେ କଣ କହୁଛଛନ୍ତି ଦେଖିବା, ଦେଖ। ତ ଦଶ ଟଙ୍କା ତ ଭାବୁଛି, ସିଏ ଏତେ କିଛି କୁଣ୍ଠିତ ହେବେନି ଖର୍ଚ୍ଚ
ହଁ ହଁ ସିଏ ସବୁବେଳେ କୁଣ୍ଠିତ। ଦେବେନି କେମିତି ସେ ପୁଣି ଏବେ, ଦେଖନ୍ତୁ ଆପଣ।
ଦେଖିବା ତାହାଲେ କଣ କହୁଛନ୍ତି ସିଏ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କର? କଣ କେବେ ପୁରୀ ଯାଉଛନ୍ତି ବୋଲି କହୁଥିଲେ?
ହଁ ସେ ରଥଯାତ୍ରା ଥିବା ଦୁଇ ଦିନ ପୂର୍ବରୁ ଯିବି ବୋଲି ଭାବିଛି ଆଉ। ଆପଣ ଯିବେ?
ହଁ ଭାବୁଛି ତ ଦେଖାଯାଉ ମୋର ଆଉ ଜଣେ ବନ୍ଧୁ କାଲି ଯାଇକି ଆସିିଲେ ଦେଖୁ ସେ ପୁଣି କହୁଛନ୍ତି ପ୍ଲାନ୍ ଟିକେ ବନା ଅଗଷ୍ଟ ମାସ ଆଡେ ଯିବା ବୋଲି। ଅଗଷ୍ଟ୍ ମାସ ଆଡେ କିଏ ଯିବେ କି ନାହିଁ? ଏବେ ତ ରଥଯାତ୍ରାରେ ସବୁ ପଳେଇବେ ବୋଲି କହୁଛନ୍ତି।
ଆଛା ଆଛା।
ଆଛା ଆ
ଆହଁ ଆହ। ଯିବା କିଛି ଯଦି ଆପଣ କହିବେ ଯିବା ମୁଁ ତ ଯେମିତି ହେଲେ ଯିବି, ଯଦି ଆପଣ କହିବେ ମିଶିକି ଯିବା ଆଉ ନା କଣ୍? କଣ୍ କହୁଚନ୍ତି?
ଦସମିନିଟି କଥା ହେଲେ ଆଉ ଆ ଆଉ କିଟ ମାନେ ଏଇ ଏଥ ରକ ତମେ ପଳେଇବ ତାପରେ ସେଇ ଅଗଷ୍ଟ ମାସର ଶେଷ ଆଡ଼କୁ ଥରେ ଯିବା ଆଉ।
ନିଶ୍ଚୟ ନିଶ୍ଚୟ ମୋର ତ କୁହ ଯିବାରେ କିଛି। ଆତ୍ମର ବାସକ୍ତି ନାହିଁ କିଛିମୋର ଟୋଟାଲେ କିଛି ବିଅସୁବିଧା ବି ନାହିଁ।
ଭଲଛ ଆଛା ତାେଲେ ତ ଭଲ ତାହେଲେ କେବେ ଯିବା ମୁଁ କହିବି ଆମେ ପଳେଇବୁିବ।
ନିଶ୍ଚୟ ନିଶ୍ଚୟ।
ଆଉ। କୁହ୍ନ୍ତୁ ଆଜି କଣ କୁଆଡେ ଯିବେ ଆଜି ବୁଲିବ ପାଖ ନା କଣ?
ଆଜି ସେଇ କୁଆଡେ ଆଁଉ ଯିବି। ସେତାଙ୍କ ମନ୍ଦିର ତାଙ୍କ କଲେଜ କୁ ଯାଇଛନ୍ତି ସେ ତାଙ୍କ କାମରେ ବ୍ୟସ୍ତ ଥିବେ। ସେ ଥିଲେ ଯାଇଥାନ୍ତି ଟିକେମତି ଟିକେ ବସିକି ପଳେଇ ଆସିଥାନ୍ତି।
ଆସୁନାଜି ସେ ଆସିବେ ଆଜି ବିନଶନା କରୁଥିଲେ।
ଏଟ ବଡ କଥା ଆପଣ ବି ଟିକେ ପଳେଇ ଆସିବ ଟିକେ ସେଠିକେ କଥାବାର୍ତ୍ତା ଆଲୋଚନା।
ହଁ ମି ବି ହଁ ମତେ ବି ଯିବା କଇ ଥି ନିବିଡ଼।
ତ ଏ ଠିକ୍ ଅଛି ଆପଣ ଛଅଟା ସାଢେ ପାଞ୍ଚ ପାଞ୍ଚଟା ଭିତରେ ଆସି ପହଞ୍ଚି ଯାଆନ୍ତୁ ମୁଁ ବି ପହଞ୍ଚିଯିବି ଆଉ।
ଆଜ୍ଞା ଆ ଖାଲି କୀତମ ବାବୁ ଜୁ ଆସିଛନ୍ତି ତାଙ୍କ ପାଖରେ ମୋର ବି କିଛି ଟିକେ କାମ ଅଛି। ତମେ ତମ ତାଙ୍କରି ମତରେ ସେ ଟିକେ ଆସିଲେ ଭଲ।
ନିଶ୍ଚୟ ନିଶ୍ଚୟ।
ମୋ ମଣିଆ ଜଣଙ୍କସିି ଧରିକି ବସିଛନ୍ତି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ହ ଆପଣ ଆମର ଯୋଉ ନିୟୁ ଭିଡିଓଟି ଦେଖିଥିଲେ?
ଆଜ୍ଞା ହଁ ଦେଖିଥିଲି ଦେଖିଥିଲି। ଭଲ ହେଇଛି ଭଲ କରିଛନ୍ତି ଆପଣ
ଧନ୍ୟବାଦ।
ଆଉ ଟିକେ ଭଲ କରିଥିଲେ ହୋଇଥାନ୍ତା ଆଉ।
ଆଛା ଆଚ୍ଛା। ଯେହେତୁ ଛୋଟ ମୋଟ ତ କରଛି ବେଶୀ କିଛି ନାହିଁ ଆଗରୁ ଯେତେବେଳେ ଟିକେ ଅଧିକା ଲଙ୍ଗ ଭିଡିଓ ଆମେ ତିଆରି କରି ସେଥିରେ ଯାହା ଟିକେ କାର୍ଯ୍ୟଟି ଭଲ ରହିବ ଆଉ।
ସେ ଙ୍କ କହୁଛନ୍ତି କଣ କରିବେ କର୍ମା ପ୍ରଡକ୍ସନ ତାପରେ କୁଆଡେ ଗଲା? ତାଙ୍କ ଦେଖା ଦର୍ଶନ ଆଉ ନାହିଁ।
କ୍ୟାରେକ୍ଟର ତ ବି ତ କେତେବେଳେ ମଝିରେ ମଝିରେ ଉଭାନ୍ ହେଇ ଯାଉଛନ୍ତି ଆଉ। ଅଧିକାଂଶ କହିବାକୁ ଗଲେ ତାଙ୍କ ମୁଣ୍ଡରେ ବେଶୀ କିଛି ବୁଦ୍ଧି ନାହିଁ ତ ସେ ଟିକେ କିଛି ଜାଣି ପାରୁନାହାନ୍ତି କଣ କରିବେ ଆଉ।
ଏଇ କଥା ଟା ମୋ ମନକୁ ପାଇବା ତାଖ।
ନ ଏଇଟା ଏଇଟା ସତ୍ୟ କଥା ସିଏ ଖାଲି ସେ ଖାଲି ଖ ଅବ୍ୟସ୍ତ ହେଇଯାଉଛନ୍ତି ବ୍ୟସ୍ତ ହଉଛ ମୁଁ କେମିତି ଆଗେ ଶୀଘ୍ର ଶୀଘ୍ର ଲୋକଙ୍କ ଆଗରେ ପ୍ରଦର୍ଶନ ହେବି।
ଆଜ୍ଞା ଆଜ୍ଞା ତୁ ପିଛେ ତାଡି ପଲାଗ୍।
ଙ୍କ କରିବା ଆଉ।
ତ ବାମନ ହେଇକି ଆକାଶକୁ ଯ ହାତ ବଢଉଛନ୍ତି ଚନ୍ଦ୍ର ପାଇଁ। ସେଟା ବି ଟିକେ ଭୁଲୁ ସେ ଶିଢି ନାଇଁ ଆଗେ ଶିଢି ଟା ତିଆରି କଲେ ତ ଛୁଇଁବ।
ଆଜ୍ଞା ବାମନ ହେଇକି ଚନ୍ଦ୍ରକୁ ହାତର ମାରିବାକୁ ଚେଷ୍ଟା କରିବେ କୁଆଡେ ହବ କହିଲେ। ଆପଣ ନିଜେ କୁହନ୍ତୁ?
ପରିଶ୍ରମ କଲେ ତ ଯାଇକି ହବ ସିଏ କିନ୍ତୁ କୋହୁଚନ୍ତି ନାଇଁ ମୁଁ ଆଗୁଆ ସବୁ କିଛି କରିଦେବି।
ହଁ ତାଡ଼ି ଦେବେ ଆଜ୍ଞା ଆଜ୍ଞା ଠିକ୍ କଥା।
ସେ ଆଜି ଆସିଲା ଆମେ ତାଙ୍କ ସହିତ ସେ ହିଁ ବା ର୍ତ୍ତାଳାପ କରିବୁ ମୋତେ ୟୁବରାଜ ବନ୍ଧୁ ବି ଆମର ଯୋଉ କହିଥିଲେ କି ତାଙ୍କୁ ଟିକେ ଏମିତି ବିଷୟରେ ଟିକେ ବାର୍ତ୍ତାଳାପ କରି
ଆପଣ ଜଉ କହୁଥିଲେ ଯେହେତୁ ପୁରା ଗପୁଡା ମଣିଷଟି ଆପଣ ଥରେ କହୁଥିଲେ।
ନିଶ୍ଚୟ ନିଶ୍ଚୟ ସେ ଗପୁସିନ୍ତି ତାଙ୍କର ସେଇଟା ଟ୍ୟାଲେଣ୍ଟ କହିଆକୁ ଗଲେ।
ଆଉ କଣ କରିବେ କୁହନ୍ତୁ ସେ ଆସନ୍ତୁ କହିବେ ଯାହା କରିବା ଆଉ।
ନିଶ୍ଚୟ ନିଶ୍ଚୟ।
ଆଉ ଆମ ସମୟର ପରିଶ୍ରମ କିଛି ଟିକେ ଟିକେ ଘଟିଲାନି
ନିଶ୍ଚୟ ନିଶ୍ଚୟ।
ଆଉ କୁହନ୍ତୁ କିଛି ମୁଁ ଆ ଆଜ୍ଞା ଆଉ ଟିକେ ପରେ ଖାଇବି ଆଉ।
ଆଛା ଆଛା ଘରେ ସମସ୍ତେ ତ ଖାଇ ଦେଇେଇଥିବେ ଆଉ।
ଘରେ କହିବାକୁ ଗଲେ ମାମା ମଧ୍ୟ ନାହାନ୍ତି ଟିକେ ଗାଁକୁ କରୁଚନ୍ତି ତ ମୁଁ ହିଁ ଏକା କହିବାକୁ ଗଲେ ଆଉ।
ଆଛା ଆଛା ବଢିଆ କଥା ଏବେ ଆମର ସମୟ ଅତିବାହିତ ହେଇଗଲାଣି।
ଆଜ୍ଞା ଆଜ୍ଞା ଆଜ୍ଞା ରଖନ୍ତୁ ତାହଲେ ଆପଣ ଆଉ